ହ୍ୟାଲୋ।
ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ନମସ୍କାର ଆଜ୍ଞା।
ନମସ୍କାର।
ଆଚ୍ଛା କୋଉଠୁ କୋହୁଥିଲେ ଦିଦି?
ମୁଁ ଭୁବନେଶ୍ଵର ରୁ, ଆପଣ?
ମୁଁ କେନ୍ଦ୍ରାପଡାରୁ, ଭୁବନେଶ୍ୱର କୋଉ ଜାଗାରୁ କହୁଥିଲେ?
ଭୁବନେଶ୍ୱର ସୈଳେଶ୍ରୀ ବିହାର।
ଶୈଳେଶ୍ରୀ ବିହାର ହାଁ ଆଚ୍ଛା ମୁଁ କେନ୍ଦ୍ରାପଡାରୁ କୋହୁଥିଲି ମାନେ କଣ ସେଇଠି ଘର ନା ରହୁଛନ୍ତି ଭଡାରେ?
ନାଇଁ ଏଠି ମୁଁ ଭଡାରେ ରହୁଚି ଏଇଠି ମୁଁ। ଅ ଅ ଗୋଟେ ବେସରକାରୀ ସ୍ଵାସ୍ଥ୍ୟ ଇଏରେ। ଏ କାର୍ଯ୍ୟରତ ଅଛି ତା ସହିତ ନି ନିଜର ଗୋଟେ ସଂସ୍ଥା ମଧ୍ୟ ଖୋଲିଛି।
ନିଜର ଗୋଟେ ସଂସ୍ଥା ବି ଖୋଲିଛନ୍ତି ବହୁତ ଭଲ ଆ ଆପଣ ଆତ୍ମନିର୍ଭରଶୀଳ ମହିଳା ଜଣେ ଆଜ୍ଞା ହାଁ ହାଁ। ଆଉ ମୁଁ କେନ୍ଦ୍ରାପଡ଼ା ମୋ ଶାଶୁଘର ମୁଁ ଏବେ ଶାଶୁଘରେ ଅଛି। ବାକି ରହିଲା ମୋର ପଢ଼ ପଢ଼ି ବି। ଚି ହଁ ମୁଁ ବିବାହିତ। ଆପଣ ଅବିବାହିତ? ହଁ ମୁଁ ବିିବାହିତ ମୋ ସା ବାପ ଘର ହେଲା କଟକ ସାଲିପୁର।
ଆଚ୍ଛା।
ଆଉ ବାକି ରହିଲା ଏବେ ଶାଶୁଘର ଅଛି ମୁଁ ବି ମୋ ସ୍ୱାମୀଙ୍କ ସହିତ ରହୁଥିଲି ଭୁବନେଶ୍ଵର ଆମର ଏଠି। ହଁ ରସୁଲଗଡ ରେ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ବାକି ଏଠି ଏବେ ଅଛି ଏବେ ଶାଶୁଘରେ ଅଛି। ହଁ ମୁଁ ଘରେ ହିଁ ରହୁଚି। ପଢ଼ାପଢ଼ି ନାଇଁ ବାହାଘର ଦୁଇ ବର୍ଷ ହେଲା ପିଲାପିଲି କିଛି ନାହିଁ। ଆଉ।
ଆଜ୍ଞା।
ବାକି ରହିଲା ପଢାପଢି ଚାଲିଛି।
କଣ ପଢା ଏବେ ପଢାପଢି ଚାଲିଛି?
ହଁଁ ମୁଁ ଦଉଛି ସବୁ ଆମର ଓଡିଶା ଗମେଣ୍ଟର। ଏ ଅଁ ପରୀକ୍ଷା ଗୁଡାକ ଦଉଛି ସେଥିପାଇଁ ପଢ଼ା ଚାଲିଛି ଟିକେ। ଆଉ ବାକି ଆପଣ କେମିତି ଅଛନ୍ତି ଦି ଏ ହଁ ପ୍ରସ୍ତୁତି ଚାଲିଛି ତା ସହିତ ନିଜର ସେମିତି। ଦେଖାଯାଉ କଣ ହଉଛି। ଆଉ ଆପଣଙ୍କର କଣ ଦେହ ପାହା ଭଲ ଅଛି?
ମୋର ଦେହ ପା ଭଲ ଅଛି ଏମିତି ଚାଲିଛି ଆଉ। କାର୍ଯ୍ୟ ସକାଳୁ ଉଠ କାର୍ଯ୍ୟରେ। ବିସ୍ତାର ଏବେ ଏଇ। ନଅଟା, ଦଶଟାରେ ଟିକେ ଫାଙ୍କା ମିଳିଲା।
ଆଚ୍ଛା। ହଁ କାମ ଯେତେବେଳେ ତ କାମକୁ ପ୍ରଥମ କରିବାକୁ ପଡିବ ନା। କର୍ମ ହିଁ ଆମର ଭଗବାନ।
ଆପଣଙ୍କର କଣ ପ୍ରପର ପ୍ରପର କେନ୍ଦ୍ରାପଡା?
ନାଇ ନାଇ କେନ୍ଦ୍ରାପଡ଼ା କୋରୁଆ। ଶୁଣିଥିଲେ ନା?
କରୁଆ।
ହଁ ଆପଣଙ୍କ ଘରଟା କୋଉଠି?
ଆମ ମୋର ଘର ଟା ହଉଛି ଭଦ୍ରକ।
ଆଚ୍ଛା ଭଦ୍ରକ।
ଆଜ୍ଞା ଆଜ୍ଞା।
ହୁଁ।
ଦ ଆମେ ରହୁଛୁ ଭୁବନେଶ୍ଵରରେ ଭାଇଙ୍କ। ଭାଇ ଭାଉଜଙ୍କ ପାଖରେ। ଆଉ ଆପଣଙ୍କ ଫ୍ୟା ଉଁ ମାନେ ଫ୍ୟାମିଲି ମେମ୍ବର କିଏ କିଏ ଅଛନ୍ତି?
ଆମ ଘରେ। ଉ ହୁଁ ମୋ ବାପଘର ଗୋଟେ ଏକାଠି ଥିବା ପରିବାର ମାନେ। ହଁ ଯୋ କୁହନ୍ତି ଯୌଥ ପରିବାର।
ଆଜ୍ଞା ଆଜ୍ଞା।
ଆଉ ମୋ ବାପା ତିନି ଭାଇ ମୋ ବାପା ବଡ଼ ମୋ ବାପାଙ୍କ ବଡ଼ ଝିଅ। ଆମ ଜେଜେବାପା ଜେଜେମାଙ୍କ ଭିତରୁ ଜେଜେମା ପାଞ୍ଚ ବର୍ଷ ହବ ଚାଲିଗଲାଣି। ଜେଜେବାପା ଅଛନ୍ତି ଜେଜେବାପାଙ୍କ ପରେ ମୋ ବାପା ବୋଉ ଆମେ ଦୁଇ ଭଉଣୀ ମଝିଆ ଦାଦା ମଝିଆ ଖୁଡି ତାଙ୍କର ଗୋଟେ ପୁଅ ଗୋଟେ ଝିଅ ସାନ ଦାଦା ସାନ ପୁଣି ତାଙ୍କର ବି ଦିଟା ଝିଅ ମୁଁ ସମସ୍ତଙ୍କଠୁ ପରିବାରରେ ବଡ଼ ଝିଅ। ମୋର ବାହାଘର ଦୁଇ ବର୍ଷ ହେଇଗଲାଣି ଆଉ ସାନ ଭଉଣୀର ବାହାଘର ଖୋଜାଖୋଜି ଚାଲିଛି। ଯଦି ଭଗବାନଙ୍କୁ ଜଗନ୍ନାଥ ଚାହାନ୍ତି ଏଇ ବର୍ଷ ବି ତାର ବାହାଘର ହବ। କୋଠି ଯଦି ଠିକ୍ ହେଇଗଲା ମାର୍ଗଶିର ମାସ ବେଳକୁ କରିଦେବୁ ଭାବିଛୁ।
ଆପଣଙ୍କର ବି କେନ୍ଦ୍ରାପଡାରେ ସେକେଣ୍ଡ ମାନେ ଜାଗା ମାନେ ପୁରୀ ବୋଲି କୁହନ୍ତି ନା।
ହଁ ହଁ ବଳଭଦ୍ରଙ୍କର ବଳଦେବ ଯିଉ।
ସେଠି ରହିଲେ ଜଗନ୍ନାଥ ମନ୍ଦିର ସେଠି କୁହନ୍ତି ଏଠି ତୁଳସୀ କ୍ଷେତ୍ର ଆପଣଙ୍କର ଆପଣଙ୍କର ସେଠି ଯୋଉ ମୁଁ ମୁଁ ଜା-ଜାହିଁଛି ଦୁଇଥର ତିନି ଥର ଆପଣଙ୍କର ସେଠି ଗୋଟେ ଯୋଉ ଗୋଟେ ଆଁ କଣ ଏମତି ତି ଇଏରେ ଗୋଟେ ତାୱା ଟାଇପ ର ପକେଇକି ପୁରା ପତଳା ଟାଇପ ର ଗୋଟେ ପିଠା ହୁଏନି ଆପଣଙ୍କର ସେଇଟା
ଛୁଞ୍ଚି ପତ୍ର ପିଠା।
ସେ କଣ କୁହନ୍ତି।
ଛୁଞ୍ଚି ପତ୍ର ପିଠା।
ଆଜ୍ଞା ଆଜ୍ଞା ମୁଁ ତ କେବେ ଦେଖିନି ନା ଆମ ଭ ପୁରା ପତଳା ସିଏ ମୁଁ ଦେ ଦେଖିଛି ଏମତି କଣ ଗୋଟେ ସାର୍ଟ କିନା ମାରିନେବେ। ଗୋଟେ ହାଣ୍ଡି ରେ ବୋଧେ ବୋଧ ହାଣ୍ଡି ପଛ ପଟ ଓଦା କରାଯାଏ।
ମାଟି ହାଣ୍ଡିର ପଛପଟ କରାଯାଏ। ଆଉ ଟା ଆମର ପୁରା ପାଣିଆ ହବ।
ଆଜ୍ଞା! ପୁରା ପାଣିଆ ସେଠାରେ ଗୋଟେ କଣ ଗୋଟେ କପଡାରେ ଏମିତି ପସ୍ କିନା ମାରିଦେଲେ। ହଁ ତାପରେ ଏମିତି ଦିପଟରେ ଏମିତି କରିଦେଲେ। ମୁଁ ସେଇଟା ପ୍ରଥମଥର ପାଇଁ ଦେଖିଥିଲି ସେଇଠି। ଆମର ଭଦ୍ରକ ରେ ସେ ପିଠା ତ ମାନେ କେବେ ମୁଁ ଦେଖି ଶଖିନଥିଲି କି କେବେ ଖାଇ ନଥିଲି। ଫାର୍ଷ୍ଟ ଟାଇମ ପାଇଁ କେନ୍ଦ୍ରାପଡ଼ା ବଳଭଦ୍ର ଜୀଉ ଯାଇଥିଲି ଆପଣଙ୍କର ଯୋଉ ବଲଦେବ ଜୀଉ ସେଇଠୁ ହଁ ଦେଖିଥିଲି।
ଆଜ୍ଞା।
କିନ୍ତୁ ସେ ପିଠାର ନାଁ ଟା ମୁଁ ଜାଣିିନଥିଲି? ଆପଣ ଆଜି କହିଲେ ତ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଦେଲି।
ଆଜ୍ଞା ଆକଚୁଆଲି ସତ କଥା ହେଲା ସେ ପିଠା ମୁଁ ବି ଖାଇନି। ମୋ ସ୍ୱାମୀଙ୍କ ସହିତ ଥରେ କଥା ହେଉଥିଲି। ସ୍ୱାମୀ କହିଲେ ଏମିତି ଗୋଟେ ପିଠା ଆମର ଗୋଟେ ହୁଏ। ତା ନାଁଟା ଏଇଆ। ଆପଣ କହିଲା ପରେ ମନେ ପଡ଼ିଗଲା।
ହେଏ
ହୁଁ ହୁଁ।
ଆପଣଙ୍କର ତ କେନ୍ଦ୍ରାପଡା ଆପଣ ଖାଇନାହାନ୍ତି
ହଁ ନାଇଁ ଖାଇନି ଆମର କେବେ ହେଇନି ତ? କହିବି ତୋର ଶାଶୁଙ୍କୁ। ମୁଁ ଭାବିଛି କାଲି କହିବି। ଘର ଖାଇବା ମୋ ଶାଶୁ ବହୁତ ଭଲ ଆଉ ବାକି ପୁରା ଝିଅ ଏପରିକା ଯତ୍ନ ନିଅନ୍ତି ମୋର ମୁଁ ନ ଖାଇଲେ ସେ ନିଜ ହାତରେ ମୋତେ ଖୋଇଦେଇଛନ୍ତି।
ଯାହା ହଉ ଆଜିକା ଆଜିକା ଡେଟରେ ଏସବୁ ଶୁଣିବାକୁ ମିଳୁଛି ବଡ କଥା। ଥା
ହିଁ ମୋ ଶାଶୁ ବହୁତ ସ୍ନେହି। ମୁଁ ବାପ ଘରେ ମାଆକୁ ଛାଡିକି ଆସିଛି ଗୋଟେ ମା ପାଇଛି। ଓ ସିଏ ନିଜେ ଖାଇବାକୁ ଆସିବା ପୂର୍ବରୁ ମତେ ପଚାରି ଦେବେ। ମୋ ନାଁ ଧରି ଡାକିଦେବେ। ତୁ ଖାଇନୁ ତୋ ମୁହଁଟା କାହିଁ ଶୁଖି ଯାଇଛି। କହିଦେ
ଯା ହଉ ଆଜିକା ମାନେ କହିବା ପାଇଁ ଗଲେ ଦୁଇ ହଜାର ଛବିଶ ରେ
ହାଁ - ହାଁ
ଏମିତି କଥା ଶୁଣିବା ପାଇଁ ମିଳୁଚି।
ହୁଁ ଅ ସମୟରେ ଯଦି ମୁଁ କେବେ ଶୋଇପଡ଼ିଥିବି ଟିକେ ବିିନି ତୁ କାହିଁ ଶୋଇଛୁ, ତୁ ଦେହ ଭଲ ନାଇ ଦେହ ଭଲ ଲାଗୁନି, ତୁ ଶୋଇବା କଥା ନୁହେଁ? ମୁଁ ଆଉ ମୋ ସତ କଥା ହେଲା ମୁଁ ସବୁବେଳେ ଚଳଚଞ୍ଚଳ। ମତେ ଶୋଇବାକୁ ଭଲ ଲାଗେନି। ଫାଲତୁ ସୁଏନି ଟିକେ ରେଷ୍ଟ କରାଉଛି ବଡି। ଟିକେ ଖାଇଲୁ ଟିକେ ଗଡ଼ି ପଡିଲୁ ଉଠିଯିବୁ ଯେକୌଣସି କାମ କରିବୁ ମାନେ ଶୋଇ ରହିବାକୁ ମୋତେ ଭଲ ଲାଗେନି।
ଆଚ୍ଛା! ଆଚ୍ଛା! ଆପଣଙ୍କ ନାଁ ତାହେଲେ ବିନି?
ହ ହ ଏହ ସତ କଥା ହେଲା ମୋ ନାଁ ସିତୁସ୍ଵପ୍ନା। ଘରେ ମତେ ଶୀତୁ ଡାକନ୍ତି। ଏଠି ବାହାଘର ଚତୁର୍ଥୀ ପିଣ୍ଡ ବେଳକୁ ଗୋଟିଏ ନାଁ ଦିଆଯାଏ। ଶାଶୁ ଘରେ ଦେଇଛନ୍ତି ବିିନି। ହଁ ହଁ ହଁ ଏଟା ଶାଶୁ ଘର ନା ବିିନି? ହଁ ମୋ ବାପ ଘରେ ବିନି କହିଲେ କେହି ଜାଣି ପାରିବେନି। ବାପ ଘରେ ଶି ତୁ ଡାକିବେ। ଏଠି କେହି ଶୀତୁ ଡାକିବେନି। ଏଠି ବିନି ଡାକିବେ।
ହଁ, ସେମିତି ମୁଁ ଶୁ ଜାଣିଚି କି ବାହାଘର ପରେ ନା ଦିଅନ୍ତି ଚେଞ୍ଜ କ
ଗୋତ୍ରଟା ଚେଞ୍ଜ ହେଇଯାଏ ନା ବଦଳିଯାଏ। ବାପର ଗୋତ୍ର ଛାଡ଼ି ଆମେ ଚତୁର୍ଥୀ ପିଣ୍ଡରେ ଗୋତ୍ର ବଦଳେକି ଆମେ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କରୁ। ଚତୁର୍ଥ ଦିନ ସେଦିନ ସେଥିପାଇଁ ନା ଗୋଟେ ଦିଆଯାଏ।
ତୁର୍ଥ ଦିନ ଯଉ ପିଣ୍ଡଟା ପଡେ ସେଟା ଆପଣଙ୍କ ଗୋତ
ଗୋତ୍ରଟା ବଦଳିଯାଏ ଗୋଟେ ଝିଅର ଗୋତ୍ର ବଦଳିଯାଏ। ବାପଘର ଗୋତ୍ର ଛାଡ଼ି ଶାଶୁଘର ଗୋତ୍ରରେ ସେ ପଶିଯାଏ। ଗୋତ୍ର ନବ ଳିଲେ ସେ ତା ପୂର୍ବ ପୁରୁଷ ତା ହାତରୁ ପିଣ୍ଡ ଗ୍ରହଣ କରିବେନି।
ଓହୋ! ଯା ହଉ ଏଇଟା ବି ଗୋଟେ କ ଥା ଜାଣିଲେ ଆପଣ ପାଖରୁ
ହୁଁ, ବାହାଘରରେ ବାହାଘରରେ ବହୁତ ପ୍ରକାର ନିୟମ ଅଛି। ରାତି ଅନିଦ୍ରା ମାଗଣାରେରେ ହନ୍ତିନି ବାହାହେଲା ବେଳେ। ବହୁତ କଷ୍ଟ ରାତି ଅନିଦ୍ରା ହବା ମୁଁ ତ ଯେତେବେଳେ ବାହା ହେଇଥିଲି। ବହାଘର ପର ଫଟୋରେ ମୋ ମୁହଁ ଟା ଏତେ ବଡ ହେଇଥିଲା ମତେ କହିବେ କମେଣ୍ଟ କରି ସବୁବେଳେ। ତମେ କଣ ଏମିତି କାହିଁ ଦେଖୁଥିଲ କଣ ମତେ ମାରିଥାନ୍ତ ତ? ଏମିତି କାହିଁ ଚାହୁଥିଲ ବୋଲି ମତେ ଚାହୁଁନଥିଲି ମ ଆଖ କି ସେ ଲାଇଟ ରେ ମତେ ନିଦ ଏତେ ଜୋର ଲାଗୁଥିଲା। ମତେ ଯଦି ସେଇ ସମୟରେ କହିଥାନ୍ତ ଅ ଧଣ୍ଟା ଶୋଇପଡ ତାପରେ ଯିବ ମୁଁ ଟିକେ ଶୋଇ ପଡିଥାନ୍ତି।
ଆପଣଙ୍କର ରାତି ବାହାଘର ହେଇଥିଲା
ହଁ ହଁ, ରାତି ଆଉ ରାତି ବି ସାରା ଅନିଦ୍ରା ହେଇକି ବାହାଘର। କଉ ମାଟ୍ରିକ ପରୀକ୍ଷା ଦେବାଠୁ କମ୍ ନୁହେଁ। ଆଉ ମାଟ୍ରିକ୍ ପରୀକ୍ଷାରେ ହେଲେ ମଣିଷ ଟିକେ ଶୋଇପାରେ ଘଣ୍ଟେ ଦୁଇ ଘଣ୍ଟା ସେଥିରେ ଆଖି
ର ଆପଣଙ୍କର ଯୋଉ ବାପ ଘରଟା ସାଲେପୁର କୋଉ ଜାଗାରେ।
ସାଲେପୁର
କୋଉଠି?
ଥାନା ପଛପଟେ ସାଲେପୁର ଥାନାର ଠିକ ପଛପଟେ।
ଆଚ୍ଛା ଆଚ୍ଛା, ଆପଣ ସାଲେପୁର ତ ବିକଳାନନ୍ଦ ରସଗୋଲା ଆଉ।
ହଁ ହଁ, ବହୁତୁ ଖାଇଛୁ ଛୋଟ ବଳୁ ଆଜି ପର୍ଯ୍ୟନ୍ତ ତ
କିନ୍ତୁ ଏବେ ମୁଁ ଏବେ ଯୋଉ ଯାଇଥିଲି ମଝିରେ ଏକି ଛି ଦିନ ତଳେ ଯାଇଥିଲି ମାନେ ଯୋଉ ସ୍ଵାଦଟା କ କମି ଯାଇ
ସତ ସ୍ଵାଦଟା ବଦଳି ଯାଇଚି।
ବଦଳିଛି ଏବେ କେବଳ ପଇସା ଇଏରେ ସେ କରୁଛନ୍ତି। ବାକି ସବୁ କଲର ତ ଏବେ ରସଗୋଲା କଲେଣି।
ବଦଳିଲେ ସ୍ଵାଦ ବଦଳିବ।
ହଁ ମୁଁ ଏବେ ଦେଖିଲି ଏମାନେ ହିଁ ହଉଚନ୍ତି କେବଳ ଏବେ ପଇସା କୁ ସେମାନେ ଗୁରୁତ୍ବ ଦଉଚନ୍ତି ସ୍ବାଦ ଉପରେ ଆଉ ଗୁରୁ ତ୍ବ ଦଉନାହାନ୍ତି କାରଣ ବିକାନନ୍ଦ ରସଗୋଲା କହିଲେ ମାନେ ଓଡିଶାର ଗୋଟେ ଅ କହିବା ପାଇଁ ଗଲେ ସବୁଠାରୁ ପ୍ରସିଦ୍ଧ। କିନ୍ତୁ ଏବେ ତାର ଓଡିଶା ପ୍ରସିଦ୍ଧ କିନ୍ତୁ ଏବେ ଵ ନର୍ମାଲି ଚାଲୁ ଦୋକାନରୁ ଆପଣ ମିଠା ଆଣିକି ଖାଇବେ ଆଉ ବି ବିକଣନ୍ଦା ରୁ ଖାଇବେ ମାନେ ବିକଳାନନ୍ଦ ର ଟେଷ୍ଟ ହିଁ ମାନେ ସ୍ଵାଦ ହିଁ ନାହିଁ।
ହଁ ହ କଣ କରାଯିବ ହୁଁ ହୁଁ।
କହ ମାନେ ସେଇଟା ମାନେ ଯୋଉଟା ଗୋଟେ ନା ଟାକୁ ବତମାନ ବୋଧେ ଯିଏ ଯାଉ
ଗୋଟେ କଥା ହେଲା କଣ କହିଲେ ଭଉଣୀ ଆ ବ୍ୟବସାୟ ଗୋଟେ ଏମିତି ଜିନିଷ ହଁ ନିଜେ ବେ ପ୍ରଥମେ ବ୍ୟବସାୟର ନାଁ ଟାକୁ ସେଇ ଲେବୁଲରେ ନେଇ ପହଞ୍ଚେଇ ଦିଅନ୍ତୁ। ତାପରେ ଆପଣ କୁହନ୍ତିନି ପଚା ମାଛ ବିକ୍ରି ହେଇଯିବ।
ହଁ ସେଇଟା
ବ୍ୟବସାୟ ବିଭିନ୍ନ ପ୍ରକାର ଥାଏ। ମୁଁ ଯେତିକି ପଢ଼ିଚି ବ୍ୟବସାୟ ତିନି ଚାରି ପ୍ରକାର ଥାଏ। ନା ଗୋଟେ ଆମର ଯେମିତି ଗୋଟେ ମାନେ ନିଅନ୍ତୁ ଗୋଟେ ଆମର ଟାଟା ଟି ର ଚାହାପତି। କିଛି ଦେଖିବେ ଟାଟା ଟି ନାଁରେ ଡୁପ୍ଲିକେଟ୍ ଚା ପତି ଆସେ। ସେଟା ମାନେ ହୁଁ ଟାଟା ଟି କମ୍ପାନୀକୁୁ ପଇସା ଦେଇଥାନ୍ତି କି ଆମେ ଆପଣଙ୍କ ନାଁଟିକୁ ଷ୍ଟିକର କରି ଲଗେଇକି ବିକିବାକୁ ଚାହୁଁଛୁ ଆପଣ ଏତିକି ଟଙ୍କା ନିଅନ୍ତୁ।
କୁହନ୍ତୁ କଣ ବେପାର ରେ ଆମେ ସେତିକି ବେପାର କରି ପାରିବାନି ଆମେ। ହଉ ଠିକ ଅଛି। ଆଜ୍ଞା ଆଜ୍ଞା ଆ ଆଜ୍ଞା ଆଜ୍ଞା ଆପଣ ସହିତ ଆଜ୍ଞା ଆଜ୍ଞା ରହିଲି ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା। ହ